ହ୍ୟାଲୋ।
ହ୍ୟାଲୋ।
ହଁ।
ଆଉ କଣ କରୁଛ?
କଣ କରିଆ ଏଇ ରୋଷେଇ କରିବା।
ଆଉ ଆ ରୋଷେଇ କରିବ।
ନାଇଁ ଆଜି ଏ ମାଛ।
ଚି।
ଆଜି ପୋଖରୀ ପୋଖରୀ ହେଲା। ହେଲା ମାଛ ଆଜି କରାହବ ଆଉ। ଆଉ ପୁଣି ଯେ ଜଣେ ଖାଇବେନି ପୁଣି। ନାହିଁ ଏମିତି ଗାଁରେ ଅଛି ସମସ୍ତେ ସେଠି ଅଛନ୍ତି ଭାଗରେ।
ହୁଁ ହୁଁ।
ପଇସା ଦେଇକି ଭାଗରେ ନେଇଥାନ୍ତି। ଆଉ ଯେତେବେଳେ ଧରା ଯାଏ ମାଛ ସମସ୍ତେ ଆଣନ୍ତି।
ହୁଁ ହୁଁ ହୁଁ ହଁ ଆମର ଉଁ।
ହୁଁ ଆମର ତ ଜଣେ ଖାଇନେ ଆଇଁଷ ଆଉ ଜଣେ ଖାଉନାହାନ୍ତି ଏମିତି ଆଉ। ମାଛ ଜଣେ ଖାଇନେ ଆଉ ଜଣେ ଖାଇବେନି। ଆଉ ଜଣେ ମାଂସ ଖାଇନେ ପୁଣି ଜଣେ ଖାଉନାହାନ୍ତି ଏମିତି ଆଉ। ସମସ୍ତଙ୍କ ଘର ପ୍ରାୟ ଏମିତି ଥିବେ।
ହୁଁ ନାଇ ଯିଏ ରୋଷେଇ କରିବ ତା ପାଇଁ ସେଟା ଟିକେ କଷ୍ଟ ଆଉ।
ହୁଁ।
ଆଇଁଷ ପାଇଁ କରିବ ସାଧା ପାଇଁ କରିବ ଟିକେ ତାଙ୍କ ଉପରେ ପ୍ରେସର ବଢିବ ଆଉ।
ହଁ ଆଉ ସମସ୍ତେ ଖାଇଦେଲେ କଣ ଗୋଟେ। ଗୋଟେ ଜିନିଷ କରିଦେଲେ ଆମେ ସମସ୍ତେ ପରିବାରରେ ଖାଇଦେବା।
ହୁଁ। ହଁ ଆମର ବି ଏଇଠି କଣ କହିଲ ଆମର ବି ଦିଟା ପୋଖରୀ ଅଛି ଗାଁରେ। ଅଛି ଆଉ ହେଲା ସେଇଠୁ କଣ କହିଲ। ବର୍ଷରେ ଥରେ ଥରେ ମାଛ ମାରନ୍ତି ଆଉ।
ହାଲୋ। ହ୍ୟାଲୋ।